ହ୍ୟାଲୋ ଉହୁଁ
ହ୍ୟାଲୋ
ହଁ ଆଜ୍ଞା କୁହନ୍ତୁ ଶୁଭ ସକାଳ।
ଆଜ୍ଞା କଣ କରୁଥିଲେ?
କିଛି ନାହିଁ କାମ ଟିକେ କରୁଛି ରୋଷେଇ କାମ।
ଆଜ୍ଞା ଆଉ ଘରେ ସବୁ ଭଲ ଅଛନ୍ତି?
ଆଜ୍ଞା ଆପଣ କୁହନ୍ତୁ ଆପଣ କଣ କରୁଥିଲେ?
ହଁ ମୁଁ ବି ବସିଥିଲି ଘରେ ଟିକେ ଆଉ। କାମ ଟିକେ ସାରିକି ବସିଥିଲି ସିଲାସିଲି କାମ କରୁଥିଲି ଟିକେ।
ଆଉ କାଇଁ କଣ
ହୁଁ ସିଲେଇବା କାମ ଟା ଟିକେ ସରିଲା ତ ସେଥିପାଇଁ ବସିଥିଲି।
ହ ଆଜ୍ଞା
ଆଉ କିଛି କୁହନ୍ତୁ ଆପଣ?
କୁହନ୍ତୁ ଆପଣଙ୍କର କିଛି ବର୍ଷା ଋତୁ ମ ବିଷୟରେ କିଛି ଆପଣ କୁହନ୍ତୁ ଯା କହିପାରିବେ।
କଣ କହିବ ଆଉ ବହୁତ ତି ଦୁଇ ତିନି ଦିନ ହେଲାଣି ବହୁତ ବର୍ଷା ଆମ ଆଡ଼େ। ହଉଛି ଖାଲି ଘରଠୁ କିଛି ବାହାରା ବାହାରି ନାହିଁ ଆଉ କିଛି କରି ହଉନି ବାହାର କୁ ଯାଇକି ବୁଲାବୁଲି ବି କିଛି କରି ହଉନି କେଉଁଠି ଟିକେ ଯିବାକୁ ଇଚ୍ଛା ହେଲେ ବି ଯାଇ ହଉନି ବର୍ଷା ପାଇଁ ବୋଲକି। ଖାଲି ଘରେ କା ରଇବା ପାଇଁ ପଡୁଛି ବର୍ଷା ପାଇଁ। ବହୁତ ବିରକ୍ତ ଲାଗି ଯାଉଛି ବର୍ଷା ପାଇଁ ଆଉ।
ହଁ ବର୍ଷା ନହେଲେ ବି ଭଲ ଲାଗୁନି ବର୍ଷା ହେଲେ ବି ଭଲ ଲାଗୁନି।
ହଁ ବର୍ଷା ହେଲେ ବି ଠିକ ଆଉ ନହେଲେ ବି ଠିକ ଭଲ ଭଳିଆ ହେଇଛି ଆଉ।
ହଁ
ବହୁତ ବି ହେଇଗଲେ ଟିକେ ବିରକ୍ତ ଲାଗିଯାଉଛି କଉଠିକି ଯିବା ଆସିବା କରି ହେଉନି ବୋଲିକି।
ହଁ ତା ଆଷାଢ଼ ମାସ ଆଷାଢ଼ ମାସରେ ତ ବର୍ଷା ହବ ହିଁ।
ହଁ ଏବେ ତ ଷ୍ଟାର୍ଟିଂ ହେଇଛି ବର୍ଷାଟା ଆଉ ହବ ଆଉ।
ଆଷାଢ ମାସ ରଥଯାତ୍ରା ସମୟ ରଥଯାତ୍ରା ଦେଖିଛନ୍ତି ନା ନାଇଁ
ହଁ ଦେଖିଛି ଥରେ ଦିଇଥର ଯାଇଛି ଆଉ
କେମିତି ଲାଗେ ରଥଯାତ୍ରା?
ହଁ ଭଲ ହୁଏ ଆମ ଇଆଡ଼େ ତ ବହୁତ ବଢ଼ିଆ ଆପଣଙ୍କ ସିଆଡେ
ରଥଯାତ୍ରା ତ ଓଡିଶାରେ ପ୍ରାୟ ସବୁ ଜାଗାରେ ପ୍ରସିଦ୍ଧ ଏମିତି କିି ପୁରୀ ରଥଯାତ୍ରା ତ ବିଶ୍ଵ ପ୍ରସିଦ୍ଧ।
ହଁ ପୁରୀରେ ବହୁତ ଭଲ ହେଇଥାଏ ତାପରେ ସେଇଠି
ହଁ ନୟାଗଡ଼ ରଣପୁର ର ବି ହୁଏ ରଥଯାତ୍ରା ବାରିପଦାରେ ବି ହୁଏ
ହଁ ହଁ ଆମ ଏପଟେ ବି ହୁଏ ବହୁତ ଭଲ। ସେ ଆମ ଇଆଡେ ବି
ହଁ ହଁ
କିନ୍ତୁ ପୁରୀରେ ଟିକେ ବହୁତ ଭଲ ଲାଗେ।
ପୁରୀରେ ତ ଜଗନ୍ନାଥ ନିଜେ ହଁ ଜଗନ୍ନାଥ ତ ନିଜେ ସେଇଠି ରହୁଛନ୍ତି ଆଉ ତେଣୁକରି ତାଙ୍କ ଜାଗାରେ ତ ନିଶ୍ଚିତ ର ଥ ଯାତ୍ରା ବହୁତ ହିଁ ଭଲ ହିଁ ହବ।
ମୋ-ଓ-ଓ ସମସ୍ତେ ସେଇଠିକି ପଳାନ୍ତି ସେଥିପାଇଁ ଆଉ।
ହଁ-ଅ-ଅ-ଅ,
ଭିଡ଼ ତ ବହୁତ ହେଇଥାଏ ଆଉ।
ହଁ-ଅ-ଅ,
ରଥଯାତ୍ରା ଟାଇମ ରେ ଆପଣ ଯାଇଛନ୍ତି ପୁରୀ କୁ?
ଆଜ୍ଞା, ଆଜ୍ଞା ଯାଇଛି। ଦେଖିଛି ରଥଯାତ୍ରା ଜଗନ୍ନାଥଙ୍କ ଆଶୀର୍ବାଦରୁ।
ହଁ, ହଁ।
ଆଉ-ଉ-ଉ କୁହନ୍ତୁ ଆମର ତ ଓଡିଶା ପର୍ବପର୍ବାଣି ପିଠାପଣା ଏସବୁ ଜିନିଷ ପାଇଁ ବହୁତ ହିଁ ପ୍ରସିଦ୍ଧ। ଏବେ ତ ସବୁ ପର୍ବପର୍ବାଣି ଆରମ୍ଭ ହେଇଯିବ।
ହଁ-ଅ-ଅ,
ରଜ ଏବେେ ଗଲା ର ପରେ ପରେ ଏଇଠି ରଥଯାତ୍ରା ଆସିବ। ରଥଯାତ୍ରା ପରେ ରାକ୍ଷୀ ପୂର୍ଣ୍ଣିମା ବିଭିନ୍ନ ପ୍ରକାର ପର୍ବପର୍ବାଣି ଏଇଲ ଆସି ହେଇଯିବ,
ହଁ ହଁ ଭଲ ଲାଗେ ସବୁ ପର୍ବ ଗୁଡ଼ାକ।
ହଁ ଆପଣ କୁହନ୍ତୁ ଆପଣଙ୍କର ଆମର ପିଠାପଣା ମଧ୍ୟରୁ କୋଉ ପିଠା ପଣାଟି ବହୁତ ଆପଣଙ୍କୁ ଭଲ ଲାଗେ?
ମୋତେ ପୋଡ଼ପିଠାଟା ଟିକେ ବହୁତ ଭଲ ଲାଗେ। କାଖରା ପିଠାଟା ଟିକେ ଆଉ ଖିରି ଫିରି ବି ଟିକେ ଭଲ ଲାଗେ ବହୁତ ଇଚ୍ଛା ହୁଏ ଖାଇବାକୁ ସେଗୁଡାକ। ଆପଣଙ୍କୁ?
ହଁ ମତେ କାକେରା ପିଠା ବହୁତ ଭଲ ଲାଗେ, ଚକୁଳି ପିଠା ବହୁତ ଭଲ ଲାଗେ, ପୋଡ ପି ଠା-ଆ-ଆ ପୋଡ ପିଠା କରି ହୁଏନି। ତେଣୁ କରିକି
ଆସେନି କରିବାକୁ ନା-ଆ-ଆ ଭଲ ଲାଗେନି କରିବାକୁ। ଆସେ ନାଇଁ ଆଜ୍ଞା, ହଁ ମତେ ତ ଆସେ ବହୁତ ଭଲ ଲାଗେ କରିବାକୁ।
କ ଆଉ କଣ ମାନେ କ୍ଷୀର ପୋଡ ପିଠା ନା ଏଇ ଯୋଉ-ଉ-ଉ-ଉ
ଏଇ ଯୋଉ ଆମର ବିରି, ଚାଉଳ ଚୁନା ତାଇରେ ସବୁ କାଜୁ, ନଡ଼ିଆ, ଘିଅ କିସ୍ମିସ୍ ଏଗୁଡାକୁ ପକେଇକି ତାକୁ କରିବ ବହୁତ ମଜା ଲାଗିବ ଖାଇବାକୁ।
ହଁ ହଁ ମୁଁ ଖାଇଛି ଯିଏ କରନ୍ତି ଦିଅନ୍ତି ତ ଭଲ ଲାଗେ।
ଆଜ୍ଞା, ଆଜ୍ଞା, ହଁ ମୁଁ କରେ ତାପରେ ଖାଇବାକୁ ବି ଭଲ ଲାଗେ। ସମସ୍ତଙ୍କୁ ବି କରିକି ଦିଏ ଯିଏ ଖାଇବାକୁ ଇଚ୍ଛା କଲେ। ହୁଁ, ଆମର ସବୁଆଡ଼େ ହେଇଥାଉଛି କଣ କଣ ପର୍ବ ଫର୍ବ ହେଇଗଲେ। କରିବାକୁ ଭଲ ଲାଗେ ପିଠାପଣା ଏଗୁଡ଼ାକ ସବୁ।
ହଁ ବିନ୍ ପର୍ବପର୍ବାଣୀରେ ବିନା ପିଠାପଣାରେ ତ ପର୍ବପର୍ବାଣୀ ଅଧୁରା।
ହଁ ପରା, ସେଇଥିପାଇଁ କଲେ ଏକା ଟିକେ ଭଲ ଲାଗେ।
ହଁ-ଅ-ଅ-ଅ
ହୁଁ, ଆଉ ରଥଯାତ୍ରାକୁ ଏ ବର୍ଷ ଟା ଯିବ ପୁରୀକୁ?
ସେଇଟା ଜଗନ୍ନାଥଙ୍କ ଡକରା। ଜଗନ୍ନାଥ ଯେ ଦି କହିବେ ତାଙ୍କ ଜାଗାକୁ ଯିବା ପାଇଁ ତାହେଲେ ଯିବୁ।
ହଁ, ହଁ, ଯାଆନ୍ତୁ ବହୁତ ଭଲ ଲାଗେ, ମଜା ଲାଗେ।
ହଁ-ଅ-ଅ,
ବୁଲି ବାଲିକି ଆସିବେ। ତାପରେ ଭିଡ ବି ଦେଖିକି ଆସିବେ।
ହେ ହେ ହେ ଜଗନ୍ନାଥ ତ ତାଙ୍କ ଏରିଆକୁୁ ତାଙ୍କ ବିନା ଇ ସାଡେ କାହାକୁ ବି ଡାକିବେନି? ତମେ ତାଙ୍କ ଦୁଆର ମୁହଁରେ ବି ଠିଆ ହେଲେ ବି ତମେ, ତାଙ୍କ ଇଚ୍ଛା ନଥିଲେ ବି ତମେ ତାଙ୍କୁ ଦର୍ଶନ କରିପାରିବନି।
ହଁ ସେଇଟା ବି ଠିକ୍, ତାଙ୍କ ଡୋରି ଲାଗିଲା ମାନେ ତମେ ଯେମିତି ହେଲେ ବି ଯିବ।
ହଁ ସେ କେମିତି କଣ ହେଇକି ଡୋରି ଯଦି ଲାଗିଗଲା, ତମେ ଯେମିତି ତ ଯାଇକି ପହଞ୍ଚିବ ଆଉ।
ହଁ ସେଇଠିକି ଗଲେ, ଆଉ ଆସିବାକୁ ଇଚ୍ଛା ହବନି।
ହେଁ
ଏତେ ମଜା ଲାଗେ ଭଲ ଲାଗେ, ବହୁତ ସୁନ୍ଦର ବୁଲାବୁଲି କରିବାକୁ ବି। ତାପରେ, ହଁ ଯାଇଚି। ସେଇଠି ଯାଇଛି ବା ଯାଇଥିଲି। ସେଇଠି ବି, ଫଟୋ ଫଟ କାଢ଼ିବାକୁ ବହୁତ ଭଲ ଲାଗେ।
ହୁଁ।
ଏବେ ବର୍ଷା ଦିନଟାରେ ବର୍ଷା ଦିନଟାରେ ସେଇଠି ଟିକେ ଭିଡ କମ୍, ହଉଥିବ ଯାହା ଭାବୁଛି ଆଉ। ଏ ବିଚରେ ସମୁଦ୍ର କୂଳରେ
ହଁ- ହଁ ଏବେ ତ ବର୍ଷା ବହୁତ ଲାଗି ରହୁଛି। କଣ ହେଇଥିବ, ସେଠାକାର ପରିସ୍ଥିତି?
ହୁଁ।
ହଁ ବହୁତ ବର୍ଷା ହଉଛି ଆଜି, ସବୁଆଡେ ବହୁତ ସାରା ଓଡିଶାରେ ବୋଧେ ବର୍ଷା ହଉଛି?
ହଁ- ହଁ ବର୍ଷା ପୁରା ହେଇଛି, ତିନି ଚାରି ଦିନ ପର୍ଯ୍ୟନ୍ତ ଅଛି। ଆଜି ବି ହବ ପରା ପୁରା ଦିନ ସାରା
ବର୍ଷା ଲାଗି ରହୁଛି, ଯାହା ବର୍ଷା ହଉନଥିଲା ଯେ ବ୍ୟସ୍ତ ଲାଗୁଥିଲା, ଯେ ଖରା ଏତେ ଜୋରସେ ହଉଛି ବର୍ଷା ହଉନି।
ହଁ ସେଇଟା ବି, ଖରା ଯୋଗୁଁ ସବୁ ବିରକ୍ତ ହେଇଯାଉ ଥିଲେ, ଏବେ ବର୍ଷା ହେଇଗଲାରୁ ବର୍ଷା ପାଇଁ
ବର୍ଷା ପାଇଁ ବିରକ୍ତ ହଉଛୁ।
ହଁ ତ ଆଉ ଯୋଉଟା ଆସିଲେ ସେଇଟା, ଶୀତ ଆସିଲେ ଥଣ୍ଡା ପାଇଁ ସବୁ।
ହଁ।
ବର୍ଷା
ଥଣ୍ଡା ବି ଅତ୍ୟଧିକ ହେଲେ ବି ଅଳସ କାଦୁଆ ଲାଗିବ, ସବୁ ଜିନିଷରେ କିଛି ନା କିଛି ଭଲ ଅଛି ମନ୍ଦ ବି ଅଛି।
ହଁ ବର୍ଷା ହେଲେ ବର୍ଷା ବର୍ଷା, ଆଉ ଖରା ହେଲେ ଖରା ଖରା। ଶୀତ ହେଲେ ଶୀତ ଶୀତ ଶୀତ, ସବୁ ପ୍ରୋବ୍ଲେମ ମଣିଷକୁ।
ବର୍ଷା ଋତୁ ଆମେ ଆଉ ଜାଣି ହି ପାରୁନେ, ରହିଲା ଯୋଉ ଶରତ, ହେମନ୍ତ, ବସନ୍ତ। ତାକୁ ତ ଆଉ ଜାଣୁ ହିଁ ନାହାନ୍ତି, ବର୍ତ୍ତମାନ ଯୋଉ ପିଲା ନୂଆ ନୂଆ ସବୁ ଜାଣୁଛନ୍ତି ସେମାନେ ତ ଜାଣିବି ନାହାନ୍ତି ଯେ, ତିନୋଟି ଋତୁ ଅଛି ବୋଲି।
ହଁ- ହଁ। ଏ ଛୋଟ ଛୁଆମାନେ ଏତେ ଜାଣିପାରୁନାହାନ୍ତି, ଯାହା ଯେତିକି ବଡ଼ ଛୁଆମାନେ ଜାଣିପାରୁଛନ୍ତି ଯାହା ଜାଣିବାଟା।
ହଁ- ହଁ।
ମତେ ଶୀତ ସିଜିନ୍ ଟା ଟିକେ ବହୁତ ଭଲ ଲାଗେ।
ହଁ ସେଠି ହଁ ମତେ ବି ଶୀତ ଟା ହିଁ ବହୁତ ଭଲ ଲାଗେ, କାରଣ ବର୍ଷା ନାହିଁ ଖରା ବି ଏ ତେ ନାହିଁ, ଟିକେ ଟିକେ ଶୀତ ଥିବ ଅତ୍ୟଧିକ ଶୀତ ବି ଭଲ ଲାଗେନି। ଯେମିତି ଅଳସୁଆମି ଅଳସୁଆ ଟାଇପର ଲାଗେ।
ହଁ। ଥଣ୍ଡା ଦିନଟାରେ, ତାପରେ ଗଛ ଗୁଡାକ ବି ବହୁତ ସୁନ୍ଦର ସୁନ୍ଦର ଦେଖାଯାଉଥାଏ।
ହଁ, ଶୀତ ଋତୁ ପନିପରିବା ବି ଅଲଗା। ତାହା ତାର ବି ମଜା ବହୁତ, ହୁଁ। ବିଭିନ୍ନ ପ୍ରକାର ଫୁଲ ବି ସବୁ, ଶୀତ ଦିନ ହିଁ ଥାଏ।
ହଁ ପରା।
ସୁନ୍ଦର ସୁନ୍ଦର ଫୁଲ ଗୁଡାକ।
ଫୁଲ ଗୁଡ଼ାକ, ଗଛ ଗୁଡ଼ାକ, ପତ୍ର ଗୁଡ଼ାକ ସବୁ କେତେ ସୁନ୍ଦର ହେଇକି ଦେଖାଯାଉଥାଏ।
ଶୀତରେ ବୁଲିବା ପାଇଁ ବି ବିଭିନ୍ନ ଜାଗାକୁ ବୁଲିଆ କୁ ବି ବହୁତ ଭଲ ଲାଗେ ବୁଲି ହେଇଯାଏ।
ଜା ଲାଗେ।
ଆଉ ଖରା ବର୍ଷାରେ ତ ବୁଲି ହବନି ଶୀତ ଦିନକୁ ହିଁ ସେଥିପାଇଁ ଲୋକ ବହୁତ ହି
ହୁଁ, ହୁଁ ଶୀତ ଦିନ ଟା ବହୁତ ଭଲ।
ହୁଁ।
ଖରା ଦିନ ଟା ଟିକେ ବହୁତ ବିରକ୍ତିଆ ମୁଣ୍ଡ ବୁଲା ବାହାରି ପଡିବ ଖରାକୁୁ ବୁଲି ବୁଲିକି। ବର୍ଷାରେ ତ ଆଉ କୁଆଡେ ବାହାରି ହବନି। ଯାହା ଯେତିକି ଶୀତରେ କା।
ହଁ।
ଶୀତ ଦିନ ସେଥିପାଇଁ ମୋତେ ବହୁତ ଭଲ ଲାଗେ।
ହଁ ଶୀତ ଦିନ ମୋତେ ବି ବହୁତ ଭଲ ଲାଗେ। ବର୍ଷା ଦିନ ବର୍ଷା ଦିନ ଆଉ ଖରା ଦିନ ପାଇଁ ଖରା ଦିନରେ କିଛି ଅସୁବିଧା ନାହିଁ କିନ୍ତୁ ଯୋଉ ଖରା ହୁଏ ସେଥିପାଇଁ ଏ ବହୁତୁ ବ୍ୟସ୍ତ ତ ଲାଗେ, ଆଉ ବର୍ଷା ଦିନରେ ପାଣି ଚାରିଆଡ ହେଇଯାଇଥାଏ ଏତେ ଭଲ ଲାଗେନି।
ହୁଁ। ଥଣ୍ଡା ଯୋ ପାଗରେ ଯୋଉ କୁହୁଡ଼ି କୁହୁଡ଼ି ହେଇକି ସନ୍ଧ୍ୟା ଟାଇମ୍ ରେ ସଖାଳେ ଶୀତ ଦିନ ଟାରେ ବହୁତ ଭଲ ନା? ଗୁଡି ଗୁଡାକ ଯୋଉ ବାହାରେ ବୁଲିବାକୁ ଯିବା ପାଇଁ।
ହଁ ଶୀତ ଋତୁ ବହୁତ ହିଁ ଭଲ।
ହଁ।
ଶୀତ ସରିଗଲା ପରେ ପରେ ଆହ୍ ବହୁତ ପୁଣି ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡିବ ଶୀତ ପାଇଁ।
ହଁ ତ ଆଉ। ଆଉ କିଛି କୁହନ୍ତୁ ଋତୁ ବିଷୟରେ ଆଉ କଣ ଭଲ ଲାଗେ ବର୍ଷା ଦିନ ଖରା ଦିନ?
ବର୍ଷା ଦିନ କିଛି ଖରାପ ନୁହଁ ବର୍ଷା ଦିନ ବର୍ଷା ହଉଥିବ କିଛି ସମୟ ତା ଛାଡି ଯାଉଥିବ ନିଜ କାମ କରିକି ପଳେଇ ଆସିଲା ପରେ ଠିକ ଅଛି। କିନ୍ତୁ ଏଇ ଯୋଉ ଲାଗି ରହୁଚି ଜମାରୁ ବି ଛା ଛାଡ଼ୁନି ପୁରା ସବୁ ସମୟ ବର୍ଷା ଲାଗି ରହୁଛି ସେଇଟା ହିଁ ବହୁତ ଅ, ବ୍ୟସ୍ତ ଲାଗୁଛି।
ହୁଁ, ହୁଁ।
କିନ୍ତୁ କଣ କରିବା ସବୁ ଋତୁ ହଁ କିନ୍ତୁ ସବୁ ଋତୁ ହିସାବରେ ତ ଆମକୁ ଚଳିବାକୁ ପଡିବ ନା। ନନେ ଯେହେତୁ ରହୁଚେ ସବୁ ଋତୁର କିଛି ନା କିଛି ଭୂମିକା ରହୁଛି ଆମ ଜୀବନରେ।
ହଁ ତ ଆଉ।
ହୁଁ।
ସବୁ ଟିକେ ଟିକେ ହେଲେ କା ଭଲ।
ଆଜ୍ଞା, ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ହଁ ମୋତେ ବି ଭଲ ଲାଗିଲା ଧନ୍ୟବାଦ। ରଖୁଛି।